ହଁ ମୋ କଥା ଥା ସୁବୁଚି?
ହ୍ୟାଲୋ।
ହ୍ୟାଲୋ ତୋ କ ତୋର ନେଟୱାର୍କ ନାହିଁ।
ମୋ କଥା ଏବେ ଶୁଭୁଚି ନା ନାଇଁ?
ହଁ ଏଇନା ଶୁଭିଲା।
କହ।
କଣ କରୁଚୁ।
ବାସିଚି।
ଖାଇସାରିଲେଣି?
ହଁ ପକୁଡି ଖାଇଥିଲି।
ଆଉ ଆଉ ତୋ ବୋଉ କଣ କରୁଚି?
ଲାଟିନି ଯାଇଚି।
ଆଉ କଣ କହୁଚୁ।
ତୁ କଣ କରୁଚୁ?
ବଇଚି।
ଉଁ ହୁଁ।
ହୁଁ।
ଆଉ।
ହଁ।
କହୁନୁ କଣ।
କଣ କହିବି?
କଣ ଖାଇଥିଲୁ?
ଖାଇନି କିଛି।
ଆଉ ତମ ଘରେ ସମସ୍ତେ?
ଭଲ ଅଛନ୍ତି।
ଉଁ ହୁଁ।
ହଁ।
ଆଉ ତୋ ବୋଉ ହେରିକା କଣ କରୁଚନ୍ତି?
ଏଇ ଘରେ ବଇଚନ୍ତି?
ଉଁ ହୁଁ ଆଉ ତମର ଆଡେ ପାଗ କେମିତି?
ତମ ଆଡେ ଯେମିତି ହେଇଚି।
ହଁ।
ଆଉ ସବୁ ଭଲ?
ହଁ ଭଲ।
ଆଉ ତମ ଆଡେ କଣ ପର୍ବପର୍ବାଣୀ ହୁଏ?
ଅମ ଆଡେ ସେନ୍ତି ଜମ ଆଡେ ଯାହା ହଉଚି ଆଉ ତମେ ଯାହା ପାଳୁଚ ଆଉ।
ତଥାପି
ସେଇ ରଜ
ଆଉ
ସବୁ ହଉଚି।
ଆଉ କଉ ଅନର୍ସରେ କରିବୁ?
ପଲ୍ଟିକାଲ୍ ରେ କରିବି।
ଆଉ- ଆଉ ରିଚା?
ସିଏ ବି ସେଇ ପଲ୍ଟିକାଲ୍ କରିବ।
ପଲ୍ଟିକାଲ୍ ରେ କରିବ ତ ତାହେଲେ ଏଠି କଣ ଅସୁବିଧା ହଉଥିଲା କି?
ସେ ତା ପ୍ୟାରେଣ୍ଟସ୍ କହୁଚନ୍ତି ଆଉ ହୁଁ -ଏତେ ବାଟ ଆଉ ହଁ ତା ସାଙ୍ଗ ତ ଜଣେ ଓଡିଆ ଅନର୍ସ ନେଇଚି ଯେ ଆଉ ସେ ତ କ୍ଲାସ୍ କରିକି ପଳେଇ ଆସିବ ଆଉ ସେ ଏକୁଟିଆ ଟା ରହିି କଣ କରିବ। ତା ପ୍ୟାରେଣ୍ଟସ୍ ଏମିତି କହୁଥିଲେ।
ହଁ ଆଉ ସେ ମୋ ସହିତ ହଉଚି କ୍ଲାସ୍ କରିକି ଆସିବ।
ତା ପ୍ୟାରେଣ୍ଟସ୍ ତ ମନା କରିୁଥିଲେ ଏଇ କ- ଏଇଠି ନାଁ ଲେଖେଇବ ବୋଲି।
ଆଉ ତୁ ସ୍ଲାଇଡ୍ ଅପ କରୁନୁ
ନାଇଁ ମ ଆଁ-ମ ମୋ ଭାଇ ମନା କରୁଚି ଆଉ ଏଇଠି ପଢ ବୋଲି।
କଣ ପାଇଁ ମନା କରୁଚି ତାର କିଛି କାରଣ ଥିବ?
ହଁ ଯଉ ପଢିଥାନ୍ତି ମଠକରଗୋଳା ରେ ପଢିଥାନ୍ତି ଯେ ଆଉ ଏଠି କମ୍ପ୍ୟୁଟର ସାରିକି ଗଲା ବେଳକୁ ହଁ ଫେଣି ଯା ଆସେ ଆଉ ମୋ ବାପା ବି କହିଲେ ନହେଲେ ହେଟି ପଢ ନି ଗାଁ ରେ କରିଦେ ଚା-ଯଉ ଗାଁ ରେ କରିଦେ ତାପରେ ହଁ ମୁଁ ଭାବୁଚି ମୁଁ ଏଇ ଦି ବର୍ଷ ପ୍ଲସ୍